ହାଲୋ ହାଲୋ। କ୍ୟା କରିସ୍?
ଏଇଠି ଗଛରେ ପାଣି ଦଉଚି।
କ ରାତିରେ।
ଆଉ ରାତିରେ ଦିଅନ୍ତି ରାତିରେ ଥଣ୍ଡା ପଇଲେ ଦବା କଥା।
ଓ ଆଚ୍ଛା। ଏ ବୁଦ୍ଧି ତମକୁ କିଏ ଦେଇଚି?
ହୁଁ ହୁଁ ନିଜ ମନରୁ ଆଣିଚି।
ଆଚ୍ଛା ଆଉ ଭଲ ତ ଗଛର ଆମ ଗଛ ମାନଙ୍କର କେୟାର ନଉଛ ଆଉ। ଆଉ କଣ କଣ ସବୁ ନାଗିଛି ବା ଫୁଲ ଗଛ କିଛି ନଗେଇଛ ଚାରା?
ହଁ ପୋଦିନା ଗଛ ଲାଗିଚି ଗୋଲାପ ଗଛ ଲାଗିଚି।
ପୋଦିନା ମାନେ କଣ ମାନେ କିଛି ଚଟୁଣି ବଟୁଣି କରିବାକୁ ଖାଇବାକୁ ନା ଖଟା ପାଣି ଫଟା ପାଣି ଗରା କରିବା ପାଇଁ ରଖିଛ?
ଏଇ ଚଟଣି ଏରା ହବ ଉଁ ସବୁ ଇଥିରେ ବି ପଡେ।
ହଁ ପୋଦନା ଟା ବି ଭଲ।
ହଁ।
ଆଉ ଫୁଲ ବଗେରା କଣ ନାଗିଛି?
ହଁ ଗୋଲାପ ଫୁଲ ଲାଗିଚି।
ଓହୋ। ଗୋଲାପ ଆଉ କଣ ଭେରାଇଟି?
ହୁଁ ଜିନିଆ, ଡାଲିଆ ସବୁ ଲାଗିଚି।
ଆଚ୍ଛା ନା ଆମ ଏପଟେ ବା ଫୁଲ ବଗେରା ଏତେ ନାଇଁ ମିଳୁନାଇଁ। ଲୋକ ସବୁ ରାତି ରୁ ତୋଳି ନେଇ ଯାଉଚନ୍ତି। ଆଉ ତମେ କିଛି ଫୁଲ ଚାରା ଦବ ତ ଚାରା କରିଛ ନା ଆଣିକି କିଣିକି ନଗେଇଦଲ କିଣିକି?
ଏ କିଣିକି ଆଣିକି ଲଗେଇଥିଲିି।
ଆଚ୍ଛା ଆଚ୍ଛା ମାର୍କେଟେରେ ମିଳି ଯାଉଛି ଆଉ। ହଁ ହଁ ଡାଳ ଖଣ୍ଡେ ଦବ ତ ଚାରା କରିବା ଦ ନ ଦବ କଣ ଚାରା କରି ଦବ ଆଉ।
ହଁ ଏ ମୁଁ ତ ଏଇଠି ଲଗେଇଦେବି ତମେ ଫୁଲ ନେଇଯିବ ଆଉ ଚାରା କରିକି କାଇଁ ଦେବି?
ଏ ଫୁଲ କଣ ଡେଲି ଆଣିହବ ମୋ ଘର ବହୁତ ବାଟ ହେଲାଣି।
ହଁ କାଇ ତମେ ଡେଲି ଆସ ନବ ତମ ସେପଟେ ତ ନେଇଯାଉଛନ୍ତି ନା।
ଯାଇ ହବ କଣ ଏତେ ବାଟ କଣ ଯାଇ ହବ ଡେଲି କଣ ଯାଇ ହବ?
ହୁଁ ଡେଲି ସାଇକେଲିଙ୍ଗ କରି ଆଇଲେ ଭଲ ନା।
କଣ ଷାଠିଏ, ସତୁରୀ କିଲୋମିଟର ମୁଁ ସାଇକେଲିଙ୍ଗ କରିକି ଯିବି। ମୁଁ ଏଠୁ ତାହେଲେ କେତେରୁ ଯିବି ବେଳା ବେଳି ଯିବି ନା ରାତି ଗୋଟେରୁ ପଳେଇବି ବାହାରିକି? ଵଲେ ଠିକ୍ ସକାଳେ ପହଞ୍ଚିବି ତମ ଘରେ ଆଉ।
ଉଁ ହୁଁ।
ଫେର ମୁଁ ଆଇଲା ବେଳକୁ ଖରାବେଳ ହେଇଯାଇଥିବ ଆଉ ଠାକୁର କଣ ପୂଜା ହେବେ। ତମେ ଚାରା ଚାରା ଖଣ୍ଡେ ଦବ ମୁଁ ନଗେଇଦବି ମୋର ଏପଟେ ଚାରା କରିକି ଦବ। ଆଉ ଘରେ ସବୁ ମମି, ବାବା କଣ କରୁଛନ୍ତି?
ହଁ ସେ ସେପଟେ ରୋଷେଇ ହଉଛି।
ବାବା।
ବାବା ଯାଇଛନ୍ତି କୁଆଡ଼େ ବାହାରକୁ ଆଉ।
ଆଚ୍ଛା ଆଉ ତମେ କଣ କରୁଥିଲ ଗଛରେ ପାଣି ଦଉଚ? ଆଉ ଖାଇଥିଲ ଖାଇଥିଲ କଣ?
ଖାଇନୁ କିଛି ଖାଇବୁ ଏଇ ଖୁଆଁ ଆଉ ରାତି ରେ ରାତି ଖାଇବା ଟା ଖିଆ ହବ।
କଣ ଆଜି ହେଇଛି କି ଆଇଟମ ଆଜି ତ ରବାରେ କିଛି ସ୍ପେଶାଲ ହେଇଥିବ।
ହଁ ଆଜି ସେ ଘାଣ୍ଟ ହେରା ହେଇଛି।
ଆଚ୍ଛା ଆଚ୍ଛା ଏ ଭଲ ଆଉ। ଆଉ ତମେ ଫାଷ୍ଟଫୁଡ ବଗେରା ଖାଅ ନା କି?
ହଁ ଖାଏ ବେଳେ ବେଳେ ଖାଏ।
ଆଚ୍ଛା ଆଚ୍ଛା।
ଆଉ ତମ ସେପଟେ କଣ ସବୁ ହେଇଛି?
ଆମ ଏପଟେ କଣ କ ଆମ ଏପଟେ ଏବେ ନଡ଼ିଆ ଗୁଆ ଚାରା ଗୁରା ପଡ଼ୁଛି। କଦଳୀ ଚାରା ପଡ଼ୁଛି ଏମିତି ସବୁ ଆଉ କିଛି ପନିପରିବା ଚାଷ ହେଇନି। ଏଇ ସବୁ ଚାଲିଛି ଆଉ। ଉଁ ଯେ ଦାସ ଆସିଲାଣି ବର୍ଷା ହଉନି ବର୍ଷା ବାଗେରା ଆଇଲେ ଧାନ ଚାଷ ହବ ଆଉ।
କଣ ଧାନ କଣ ଡାଳୁଚ
ଡାଳୁ କଣ ଏବେ ଏବେ ଠିକ୍ ଧାନ ଡାଳୁଆ ଟା ହୁଏ ଶୀତ ଦିନେ ଡାଳୁ କରନ୍ତି କଣ ଏଇ କଣ ଡାଳୁ?
ଓହୋ ନାଇଁ ମୁଁ ଶୁଣିଥିଲି ତମେ ସେପଟ ହୁଏ ଏବେ ନା।
ନାଇଁ ଡାଳୁଆ ବଣ ଏବେ ହୁଏନି ଡାଳୁଆ ତ ହୁଏ ଶୀତ ଦିନ ଟା। ମାନେ ଯୋଉ ଟାଇମ୍ ରେ ମୁଗ ବିରି ହୁଏ ସେଇ ଟାଇମ ରେ ମୁଗ ବିରି ନ ହେଇ ଧାନ।
ଅଁ ହଁ।
ହୁଁ।
ଆଉ ନଡ଼ିଆ ଚାରା ହେରିକା ଲାଗିଛି?
ଲାଗୁଛି ବା ଏବେ ଲାଗିଛି ଲାଗୁଛି ଡେଲି। ଚାରା କରା ହେଇଥିଲା ଲଗା ହୋଉଛି ଆଉ।
ଆଉ ଆଉ ଗୁଆଚାରା ସବୁ ଇଛି?
ହଁ ଗୁଆ ନଡ଼ିଆ ଲାଗୁଛି ବା। ଏଇ ନଡ଼ିଆ ରେଟ ହେଲାଣି ଆସି ଚାଳିଶ ଟଙ୍କା ପଇଡ଼ ହେଲାଣି ପଚାଶ ଟଙ୍କା ଭଳିଆ। ଆଉ ଗୁଆ କିଲୋ ଆସି ହେଲାଣି ଚାରିଶହ ଟଙ୍କା।
ହଁ।
ଏବେ ଲାଗୁଛି ଆଉ। ଲାଗୁଛି ଯାହାବି ହେଲେ ଚା ସାତ ଆଠ ବର୍ଷ ଲାଗିବ ବଡ଼ ହବାକୁ। ବଡ଼ ହେଇ ଫଳିଲା ବେଳକୁ ଏମିତି ସବୁ ଆଉ।
ଆଉ ଯୋଉ କଦଳୀ ହେଇଛି କଦଳୀ ଚାଷ କରୁଛ ତମର?
ହଁ କଦଳୀ ଲାଗିଛି କାଠିଆ ଚିନଚମ୍ପା ସିଙ୍ଗାପୁରି ଚମ୍ପା। କାବୁଲି ଏ ସବୁ। ହଉ ମୁଁ ଯେବେ ଯିବି ତମ ଘର ଆଡ଼େ ତ ଯିବାର ଅଛି ପ୍ଲାନିଂ ଅଛି ଯିବାର। ହଉ ଯିବି ଯଦି ନେଇ ଯିବି କଦଳୀ ଆଉ କଦଳୀ ବି ପାଚିଚି ବା ଏ ଆ କାଲି କଟା ହେଇଛି ଗୋଟେ କାନ୍ଧି ନେଇଯିବି କେଇ ଫେଣା ଖଣ୍ଡେ ନେବି?
ହଁ।
ହୋଉ ନେଇଯିବି ଆଉ ଗଲାବେଳେ ଆଉ ମତେ ଟିକେ କାଲି ଟିକେ ଫୋନ କରି ମନେ ପକେଇଦବ ଆଉ। ନାହିଁ ତା ପାଇଁ ସେଫ୍ଟି ମାନେ ଜଗା ହୋଉଛି।
ଆହଁ।
ହୁଁ।
ତା ପାଇଁ ସ୍ୱତନ୍ତ୍ର ଇଏ କରିଥିବ ନହେଲେ ଆମ ଏଇଠି ତ କଦଳୀ ଚାଷ ହେଇଛି ମାଙ୍କଡ଼ ଡେଲି।
ହଁ ଆମର ଏପଟେ ମାନେ ଅଖା ବଖାରେ ପଶୁଛି ଔଷଧ ମରା ହଉଛି ମାନେ ମାଙ୍କଡ଼ ସ୍ମେଲ ଯେମିତି ହବ। ପସିବେନି ଗୋବର ପାଣି ପଡ଼ୁଛି ତା ଦେହରେ ସବୁ ପ୍ରକାର ଉପାୟ ଚାଲିଛି।
ଆ ହଁ।
ହୁଁ।
ଆଉ ଆଜି କଣ ଖାନା ପିନା?
ଆଜି ଟିକେ ଖାନା ପିନା କଣ ଆଜି ଘରେ ଏନ୍ ଏଁ ନଥିଲେ କେହି ବାପା ବୋଉ ଯାଇଥିଲେ ମାମୁଁ ଘରକୁ ମୁଁ ଯାଇ ଟିକେ ତାରପୁରରୁ ଟିକେ ଆମର ମା ସେଠୁବିରିୟାନ୍ତି ଟିକେ ଖାଇଥିଲି ଖରାବେଳେ ଆଉ ରାତିକି କଣ ହବ ଆଉ।
ବିରିୟାନୀ ହଜମ କରିପାର?
ଖାଇଦବା କଥା ଦିନେ ଅଧେ ଆଉ। ହୁଁ
ଦିନେ ତମେ ଡେଲି ଖାଅ ଦିନେ ଅଧେ କଣ।
ଉଁ ଉଁ ଆଗରୁ ଖାଉଥିଲି ସେ କମିଗଲାଣି।
ହୁଁ।
ହଉଁ ଘୋେଇ ଗଟେ ଖାଦବ ଏମିତି ଖାଇଦେଲମାନେ ବୋଧହୁଏ ଖାଇବା ମାନେ ମାନେ ଗୋଟେ ତା ବୋଲି ଭୋକ ମାରିଦେବ ଟୋଟାଲ ଆଉ।
ହଁ ବା ସେଇ ଯୋଉ ଯୋଉ ଆମର ଘିଅ ହଇରା ଦେଇକି ହଉଛି ନା।
ସେଥିରେ ଗୋଟେ ସେଣ୍ଟ ମାରିଛି ଗୋଟେ ବାସ୍ନା ହୁଏ ନାହିଁ ଦେଖିନ।
ହଁ ହୋଟେଲ ଏରିଆରେ ସେମିତି ହଉଥିବ ଆଉ ମୁଁ ତ ଆମ ଘରେ ହେଲି ହିଁ ଖାଏ।
ଆଚ୍ଛା। ଆଉ ତମ ବାହାଘର ପ୍ରସ୍ତାବ କଅଁ କୁଆଡ଼େ ଚାଲିଛି ବା ବାହାଘର ପାଇଁ।
ତମର ମୁଁ ଶୁଣିଥିଲି ହବ।
ନାଇଁ ମୋର କଣ ଇଏ ଯେ ହେଲଣିି।
ଆଉ ମୋର କୋଉଠି ଏମିତି ଏଜ ହେଇଗଲାଣି।
ଆଉ ତମ ସାଙ୍ଗ ଜଣେ ମତେ କହୁଥିଲା କହିଲା ଆ ସୀମାଙ୍କର ବାହାଘର ଠିକ ହେଇଯାଇଛି ଆଉ ମାନେ ଠିକ ତ ହେଇନି ମାନେ ଚାଲିଛି ପ୍ରସ୍ତାବ ସବୁ ମାନେ ବୁଝା ଚାଲିଛି ହବ ବୋଲି।
ହଁ ହଁ ତମ ସେଇଠୁ ଗୋଟେ ଭଲ ପ୍ରସ୍ତାବ ସବୁ ଟିକେ ପଠେଇବ।
ହଁ ମୁଁ କହିବି ତମକୁ ଆଉ।
ହଁ।
କଣ ଏମିତି ସଡନ ବାହାଘର ପାଇଁ ଘରେ ଏମିତି ଖୋଜୁଛନ୍ତି ତମେ ଆଉ କିଛି ପଢା ପଢି କିଛି କରିବନି?
ନା ପଢାପଢି କରିକି କାଇହିଁି ପଢ଼ାପଢି କରିବି।
ଆଛା।
ହୁଁ। ଓ ତମର ହବ ବୋଲି ମୁଁ ଜୋରସୋର୍ ଶୁଣିଥିଲି।
ନାଇ ମୋର ହବ ସେମିତି କିଛି ନହିଁ ଉଠିଥିଲା ମଝିରେ କିନ୍ତୁ ଆଉ ନାଇଁ। କିନ୍ତୁ ମୋର ଆଜ୍ଞା ଇଣ୍ଟେଷ୍ଟ ନାହିଁ ସେଥିରେ ମାନେ କେତେଟା। ଚଉଦବଖରା କରିବା ତାପରେ ଦେଗୁଆ ଅଛି ତ।
ମୋ ମା ହେଲା ହଇରାଣ ହଉଛନ୍ତି ତୁଟେ ସାହାଯ୍ୟ କରିଥାନ୍ତ ନା।
ନାଇଁ ମୋର ପଢିଆ ଟିକେ କାହିଁ ଇଚ୍ଛା ଅଛି ଏବେ ସେ ଜିନିଷ ନୁହଁ। ହବ ଟାଇମ ଆସିଲେ ଆଉ।
ହ ହେଇଟି ପଢୁନା।
ସେମିତି କହଁ ହେଇପାରିବ ଏତେ କମ ଏଜ ରୁ। ହେଇପାରିବନି ଏକୋଇଶ ବର୍ଷରୁ କିଏ ବାହା ହୁଏ କୋଉ ପୁଅ।
ହଁ।
ତମର ଝୁଥ ଛୁଆଉଡ଼ା ହୁଁ ହବ।
ହଁ।
କୋଡିଏ ପ୍ଲସ ତମର ହେଇଯିବ ତମର କିଛି ନାହିଁ।
ହୁଁ।
ଆମର ଏବେ କଣ ବସ ହେଲାଣି।
ନା ତମର କଣ ବୟସ ହବ ତମେ ତିରିଶ ବତିଶ ନା।
ହୁଁ।
ହଁ।
ଆଉ।
କଣ ଆଉ ତମ ସାଙ୍ଗ ବାହାଘରକୁ ଯିବନି?
କାର ହଉଛି ବାହାଘର?
ତମ ସାଙ୍ଗ ସେ ଯୋଉ କଣ ତା ନା ରକିର।
ନାଇଁ ତ ତ କହିନି ମତେ କିଛି। ତମକୁ କହିଥିଲା କି?
ହଁ ବା ମତେ କହିଥିଲା।
ମତେ କହିନି ମ ତା ସାଙ୍ଗେ ବହୁଦିନି ହେଲା କଥାବାର୍ତ୍ତା ହେଇନି କହିବ ବୋଧେ ଆଉ। ସେଟା କେମିତିଆ କଣ ବାହାଘର ଠିକ ହେଇଛି? ମୁଁ ତା ସାଙ୍ଗରେ ବୋହୁତ ଦିନ ହେଲା କଥାବାର୍ତ୍ତା ହେଇନି।
ହଁ ତାର କାଳେ ଆରି ଭିତରେ ହବ ବୋଲି କି ତ ମୁଁ ଶୁଣୁଥିଲି। ସିଏ ବି କଣ କହୁଥିଲା କହିଲା ଏମିତି ଘରେ ପରିସ୍ଥିତି ଟିକେ ଖରାପ।
ଓହୋ।
ହଁ ଯାହା ଯେତେବେଳେ ଯାହା ହେଲା ଆଉ।
ହଁ ବା।
ଆଉ ତମର କଣ ସବୁ ହାଲ ଚାଲ?
ହଁ ମୋ ହାଲଚାଲ ଭଲ। ମୁଁ ଜବ ପାଇଁ କିଛିଟା ଏଣ୍ଟ୍ରାନ୍ସ ବଗରା ଇଣ୍ଟରଭ୍ୟୁ ବା ଦଉଛି। ଠାକୁରଙ୍କର ଦୟାରୁ ଗଲା କୋଉଠି ଗୋଟେ ହେଇଗଲେ ମାନେ ଟିକେ ମାନେ ଟିକେ ସହାୟତା ଆଉ ବାପା ମାଙ୍କୁ।
ହଁ। ଆଉ ସବୁ ଘରେ ଖିଆ ପିଆ ସଇଲାଣି?
ନାଇଁ ଖିଆ ବିିଆ ହେଇନି ସନ୍ଧ୍ୟାବେଳେ ଏଇଠି ମୁଢି ହେ ମୁଢି ଚା ଖିଆ ହେଇଥିଲା। ରାତି କଣ ଖିଆ ହବ ଆଉ। ମୋର ବି କିଛି ଇଚ୍ଛା ନାହିଁ ବିୟାନୀ ଖାଇଥିଲି ଖରା ବଳେ ମୋର ତ ହଜମ ହେଇନି। ଦେଖିବା କଣ ହଉଛି ରାତିକି ଅଛି ତ ଆଉ ଘଣ୍ଟାଏ ଆଉ ଦେଖାଯାଉ କଣ ହଉଛି।
ହଁ।
ଏମିତି ସବୁ କଥା ଆଉ।
ହଁ ଖାଇକି କଣ ଖାଇବ ଟିକେ ଅଳ୍ପ ଖାଦ୍ୟ ଆଉ।
ହଁ ହଁ ଖାଇବା ଆଉ।
ହୁଁ ଆଉ ଲାଇନ ଅଛି ତମ ଆଡେ?
ହଁ କରେଣ୍ଟ ଅଛି ତମର ନାଇଁ କି ବର୍ଷା ବାଗରେ ହେଇଛି ତମ ସେପଟେ?
ନାଇଁ ଆମର ତ ବର୍ଷା ଟିକେ ଉଠେଇଲେ ଯଦି ଟିକେ ପବନ ଅଧିକା ଦେଲା ଲାଇନ୍ ତ ପଳେଇବ ଆଉ।
ଆଛା ଆଛା ଆମର ଏଆଡ଼େ କିଛି ହେଇନି ଲାଇନ ବି ଅଛି।
ଓହୋ।
ହୁଁ ହୁଁ।
ହଁ ଲାଇନ ନ ରହିଲେ ତ ବିଷ ଭଳିଆ ଲାଗୁଛି।
ହଁ ବା ଲାଇନ୍ ନହେଲେ ଗରମ ଟା ପ୍ରବଳ ହଉଚଛି ଆଉ କଣ କରିବା ଆଉ।
ହଁ।
ଆଛା ହଉ ତାହେଲେ ଆଉ।
ହଉ।